ହଁ, ଆଚ୍ଛା।
ହେଇ ବସିଥିଲି। ତମେ?
ମୁଁ ବି ବସିଥିନି।
ଆଉ, ଆଉ ଦେହ ଭଲ ଅଛି?
ହଁ, ମୋ ଦେହ ଭଲ ଅଛି। ତମ ଦେହ ଭଲ ଅଛି?
ହଁ, ମୋ ଦେହ ଭଲ ଅଛି। ଆଉ କଣ ଖାଇଛ?
ହଁ ମୁଁ, ଅ ରୁଟି, ଭଜା ଖାଇଥିଲି।
ଓ ଆ ରୁଟ ଆଉ ତମ ଘରେ ସମସ୍ତେ ଭଲ ଅଛନ୍ତି? ଣ
ଅଛନ୍ତି। ତମେ ସେଠି?
ହଁ, ଆମ ଆଡେ ବି ସମସ୍ତେ ଭଲ ଅଛନ୍ତି। ମୁଁ ତମକୁ କୋଶ୍ଚିନ୍ ପଚାରୁଛି କହି-କହିବ?
ହଁ, ହଁ।
ଉମ୍ ଦର୍ଜି କାହାକୁ କୁହାଯାଏ?
ଦର୍ଜି ହଉଛନ୍ତି ସେହି ବ୍ୟକ୍ତି, ଯିଏ କପଡ଼ା କାଟିବା, ମାପ ନବା ଓ ସିଲେଇ କରି ଉମ୍ ଏ ବିଭିନ୍ନ ପ୍ରକାର ପୋଷାକ ପ୍ରଯୁକ୍ତ କରନ୍ତି। ସେ ଲୋକମାନେ ଏ ସବୁ ଲେକ ସେ ଲୋକ ଲୋକମାନଙ୍କର ଆବଶ୍ୟକତା ଓ ରୁଚି ଅନୁଯାୟୀ ପୋଷକ ତି ପୋଷାକ ତିଆରି କରନ୍ତି। ଦର୍ଜ ନିଜ କଳା ଓ ଦକ୍ଷତା ଦ୍ଵାରା ସାଧାରଣତଃ କପଡାକୁ ସୁନ୍ଦର ପୋଷାକରେ ପରିଣତ କରନ୍ତି। ସେମାନେ କାସ୍ ପ୍ୟାଣ୍ଟ, ସାର୍ଟ, ପ୍ୟାଣ୍ଟ, ଉମ୍ କୁର୍ତି ବ୍ଲାଉଜ୍
ସିଆଡ଼େ ଯାଆ।
ଫ୍ରକ୍, ସ୍କୁଲ୍ ଫି ୟୁନିଫର୍ମ ଓ ବିଭିନ୍ନ ପ୍ରକାର ପୋଷକ ସିଲେଇ କରନ୍ତି। ଦର୍ଜିଙ୍କ କାମ କେବଳ ସିଲେଇ ପର୍ଯ୍ୟନ୍ତ ସୀମିତ ନୁହେଁ ସେଇ ଡିଜାଇନ୍ ଓ ମାପ ଅନୁଯାୟୀ ପୋଷାକ ନା ଆକାର ମଧ୍ୟ ନିୟନ୍ତ୍ରଣ ନିର୍ଣ୍ଣୟ କରନ୍ତି ପୁରାତନ ସମୟରୁ ଦର୍ଜି ବୃକ୍ତି ଏକ ସମାନ ଯେ ସମ୍ମାନ ଜନକ ବୃତ୍ତି ଭାବରେ ରହି ଆସେ ଆସିଛି। ଆଜିର ଫ୍ୟାସନ୍ ଯୁଗର ଦର୍ଜିଙ୍କ ଭୂମିକା ଆଉ ହୋଇ ବଢ଼ିଛି ସେମାନେ ଲୋକଙ୍କୁ ନିଜ ନ ପସ୍ ପସନ୍ଦ ଅନୁଯାୟୀ ଭଲ ଓ ଅରାମଦାୟିକ ପୋଷାକ ପାଇବାରେ ସାହାଯ୍ୟ କରନ୍ତି ତେଣୁ ଦର୍ଜି ଜଣେ କୁଶଳ କାରିଗର ଓ ସମାଜ ଆବଶ୍ୟ ଆବଶ୍ୟକ ବ୍ୟକ୍ତି ଅଟନ୍ତି, ଦର୍ଜଙ୍କ କାମ କଣ?
ଦର୍ଜୀ, ଉଁ ଏ ଦର୍ଜିଙ୍କ ମୁଖ୍ୟ କାମ ହେଉଛି କପଡ଼ାକୁ ସୁନ୍ଦର ଓ ଉପଯୋଗୀ ପୋଷାକରେ ଉଁ ପରିଣତ କରିବା। ପ୍ରଥମେ ଦର୍ଜି ଗ୍ରାହକଙ୍କ ଶରୀରର ମାପ ଦିଅନ୍ତି ତା ପରେ ମାପ ଅନୁଯାୟୀ କପଡା ଅ କା ଟନ୍ତି କପଡ଼ା କାଟିବା ପରେ ସେ ତାହାକୁ ମେସିନ୍ କିମ୍ବା ହାତରେ ସିଲେଇ କରନ୍ତି ସେ ପୋଷାକର ଡିଜାଇନ୍ ଆ କାର ଓ ସିନିଡ୍ସ୍ ଉପରେ ଧ୍ୟାନ ଦିଅନ୍ତି ଦର୍ଜି ପୁରୁଣା ପୋଷାକର ମରାମତି ମଧ୍ୟ କରନ୍ତି ସେ ବଟନ ଲଗାଇବା ଜିପ ଲଗାଇବା ଫଲ୍ସ ଫଲ୍ସ ଓ ପିକେ କରିବା ଭଳି କାମ କରନ୍ତି ଗ୍ରାହକଙ୍କ ଇଚ୍ଛା ଅନୁଯାୟୀ ନୂଆ ଡିଜାଇନ୍ ମଧ୍ୟ ପ୍ରସ୍ତୁତ କରନ୍ତି ଭଲ ଦର୍ଜି ସମୟରେ ଭଲ ଗୁଣବର୍ତ୍ତା ର ପୋଷାକ ଦେବାକୁ ଚେଷ୍ଟା କରନ୍ତି। ଏହିପରି ଦର୍ଜଙ୍କ କାମ ହଉଚି ଲୋକଙ୍କ ପୋଷାକ ସମ୍ବନ୍ଧୀୟ ଆବଶ୍ୟକତା ପୂରଣ କରିବା। ସମାଜରେ ଦରଜୀଙ୍କ ଗୁରୁତ୍ଵ କଣ?
ସମାଜରେ ଦର୍ଜୀଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ନାଁ ମଣିଷଙ୍କ ଜୀବନରେ ପୋଷାକ ଏକ ମୌଳିକ ଅବଶ୍ ଆବଶ୍ୟକତା। ଦର୍ଜୀମାନେ ଲୋକଙ୍କ ପାଇଁ ଆବଶ୍ୟକତା ପୂରଣ ପ୍ରସ୍ତୁତ କରନ୍ତି। ସେମାନେ ଲୋକଙ୍କ ସ୍ ଶରୀର ଆକାର ଅନୁଯାୟୀ ଭଲ ନେ ଫିଟିଂ ଥିବା ପୋଷାକ ତିଆରି କରନ୍ତି। ନା ବିବାହ ପର୍ବପର୍ବାଣୀ ସ୍କୁଲ୍ ଓ କାର୍ଯ୍ୟାଳୟ ପାଇଁ ଦର୍ଜୀଙ୍କ ଆବଶ୍ୟକତା ରହେ। ଦର୍ଜୀମାନେ ନିଜ ବୃତ୍ତି ମାଧ୍ୟମରେ ରୋଜଗାର ସୃଷ୍ଟି କରନ୍ତି ସେମାନଙ୍କ ପରମ୍ପରିକ ଶୋଷକ ଓ ସଂସ୍କୃତିକ ମଧ୍ୟ ରକ୍ଷା କରନ୍ତି। ନା ଗ୍ରାମ ଓ ସହର ଉଭୟ ସ୍ଥାନରେ ଦର୍ଜୀଙ୍କ ଚାହିଦା ରହିଚି ଆଧୁନିକ ଫ୍ୟାସନ୍ ଜଗତରେ ଦର୍ ଜୀଙ୍କ ନା କୌଶଳର ମୂଲ୍ୟ ଅଧିକ ତେଣୁ ସମାଜରେ ବିକା ସମାଜ ବିକାଶରେ ଦର୍ଜୀଙ୍କ ଅବଦାନ ଅନନ୍ତ ମହତ୍ଵପୂର୍ଣ୍ଣ। ଜଣେ ଭଲ ଜ ଦର୍ଜି କଣ ମାନେ ଗୁଣ କଣ କଣ? ଗୋଟେ ଭଲ୍ ଜଣେ ଭଲ ଦର୍ଜିଙ୍କ ଗୁଣ କଣ କଣ?
ଭଲ ଜଣେ ଭଲ ଦର୍ଜିଙ୍କ ପାଖରେ ଅନେକ ଭଲ ଗୁଣ ଥିବା ଆବଶ୍ୟକ ପ୍ରଥମେ ତାଙ୍କର ସିଲେଇ। କାମରେ ଭଲ ଦକ୍ଷତା ଥିବା ଦରକାର ସଠିକ ମାପ ନେବା ଓ ସଠିକ ଭାବରେ କପଡା କାଟିବା ଜାଣିବା ଉଚିତ। ଦର୍ଜି ଓ ଏକାଗ୍ରହ ଜଣେ ଦର୍ଜୀଙ୍କ ମୁଖ୍ୟ ଗୁଣ। ସେ ଗ୍ରାହକଙ୍କ କଥା ଭଲ ଭାବେ ଏ ଉ ଶୁଣିବା ଉଚିତ ନୂଆ ଫ୍ୟାସନ ଓ ଡିଜାଇନ ବି ଷରେ ଜ୍ଞାନ ରହିବା ଦରକାର ଉ ସମୟର ହଁ ମୂଲ୍ୟ ବୁଝି ସମୟରେ କାମ ଦେବା ଉଚିତ। ସଚେନନତା। ଓ ଭଲ ବ୍ୟବହାର ଦ୍ଵାରା ଗ୍ରାହକଙ୍କ ବିଶ୍ଵାସ ଜିତି ପାରିବେ। ପରିଷ୍କାର ଓ ସୁନ୍ଦର କାମ କରିବା ଭଲ ଦର୍ଜିଙ୍କ ପରିଚୟ। ଏହି ଗୁଣ ଗୁଡିକ ଥିଲେ ଜଣେ ଦର୍ଜି ସଫଳ ହୋଇପାରିବେ। ଦର୍ଜି ହେବା ପାଇଁ କେଉଁ କେଉଁ ଦକ୍ଷତା ଆବଶ୍ୟକ?
ଦର୍ଜୀ ହେବା ପାଇଁ ସିଲେଇ କାମର ଜ୍ଞାନ ଓ ଅଭ୍ୟାସ ଆବଶ୍ୟକ। କପଡାର ପ୍ରତ୍ୟେକ ଚିହ୍ନିବାର ଲ ଦକ୍ଷତା। ଥିବା ଦରକାର ସଠିକ ମାପ ନବା ଓ ମାପ ଅନୁଯାୟୀ ପଟଣ ତିଆରି। କରିବା ଜାଣିବା ଉଚିତ କପଡ଼ା କାଟିବାର କୋଉଚଳ ଭଲ। ହ ଦରକାର ନୂଆ ସିଲେଇ ମେସିନ୍ଲାଇବା ଦକ୍ଷତା ଆବଶ୍ୟକ ରଙ୍ଗ ଓ ଡିଜାଇନ ର ଭଲ। ଧାରଣା ରହିବା ଉଚିତ। ଗ୍ରାହକଙ୍କ ପସନ୍ଦ ବୁଝିବାର କ୍ଷମତା ଦରକାର। ସମସ୍ୟା ସମାଧାନ କରିବା ଓ ନୂଆ ଭାବନା ଆଣିବାର ଦକ୍ଷତା ମଧ୍ୟ ଆବଶ୍ୟକ ଅଭିଜ୍ଞ ଅଭିଜ୍ଞତା ସହିତ ଜଣେ ଧର୍ଜି ନିଜ ଆମରେ। ପପରି ପରଦର୍ଶ। ସେ ହୋଇପାରନ୍ତି ସବୁଜପତ୍ର ଶାଗ କଣ?
ସବୁଜ ପତ୍ର ଥିବା ଶାଗ କୁ ସବୁଜ ପତ୍ର ଶାଗ କୁହାଯାଏ ଏଥରେ ପାଳଙ୍ଗ ଶାଗ ମେଥିପ ଶାଗ ଓ କଳଙ୍ଗୀ ଶାଗ ଆଦି ରହିଛି ଏଗୁଡିକ ଶରୀର ପାଇଁ ବହୁତ ଉପକାରୀ। ଆଳୁ କେଉଁ ପ୍ରକାର ସବଜି?
ଆଳୁ ଏକ କନ୍ଦ ଜାତୀୟ ସବଜି ଏହା ମାଟି ତଳେ ବଢେ ଏବଂ ଖାଦ୍ୟ ବୋଉର ଭାବରେ ଖାଦ୍ୟରେ ବୋହୁ ର ଭାବରେ ବ୍ୟବହୃତ ହୁଏ ଟମାଟାରୁ ରଙ୍ଗ।
ଠିକ। ପାକିଲେ ଉ ଟମାଟୋର ରଙ୍ଗ ଲାଲ ହୋଇଥାଏ ଏହାର। ଉଁ ଭିଟାମିିନ ଓ ଖଣିଜ ଲବାଣ ରହିଥାଏ। ଗଲ ଗାଜର କାହିଁକି ଖାଇବା ଉଚିତ?
ଗାଜରରେ ଭିଟାମିନ ଏ ଅଧିକ ରହିଥାଏ ଏହା ଆଖିରେ ସ୍ୱାସ୍ଥ୍ୟ ସ୍ଵାସ୍ଥ୍ୟ ଭଲ ରଖିବାରେ ସାହାଯ୍ୟ କରେ।
ହ
ବାଇଗଣ କେମିତି ସବଜି?
ବାଇଗଣ ଏକ ଲୋକପ୍ରିୟ ସବଜି ଏହା ଉ ଏହା ବିଭିନ୍ନ ଆକାର ଓ ରଙ୍ଗରେ ମିଳେ। ଭେଣ୍ଡିର ବିଶେଷତା କଣ? ହ
କ୍ଳାନ୍ତ ଓ ପୋଷାକତା ତତ୍ତ୍ୱ ରହିଥାଏ। ଭେଣ୍ଡି ରେ ତନ୍ତୁ ଓ ପୋଷାକ ତତ୍ଵ ରହିଥାଏ। ଏହା ହଜମ ପ୍ରକ୍ରିୟା ସହଜ କରେ ଫୁଲକୋବି କେଉଁ ଋତୁରେ ଅଧିକ ମିଳେ? ହୁଁ
ଫୁଲକୋବି ଶୀତ ଋତୁରେ ଅଧିକ ମିଳେ ଏହା ଏକ ପୌଷ୍ଟିକ ସବଜି। ବନ୍ଧା କୋବି କ
ବନ୍ଧକୋବି ଏକ ପର ଜାତୀୟ ସବଜି ଏହାକୁ ତରକାରୀ ଓ ସଲାଦ ରେ ବ୍ୟବହାର କରାଯାଏ କାକୁଡିର ଉପକାର କଣ?
କାକୁଡ଼ିର ଉପକାର କ ଣ?
ଆ କକୁଡି କା କୁଡ଼ି ତାକୁଡ଼ି ପାଣିର ପରିମାଣ ଅଧିକ ରହିଥାଏ। ଏହା ଶରୀରକୁ ଶୀତଳ ରଖେ। କଦଳୀ ଫୁଲ କଣ ପାଇଁ ଉପଯୋଗୀ?
କୈଚକ ଖାଦ୍ୟ ଏହାର ଲୋହ ଓ ଅନ୍ୟାନ୍ୟ ପୋଷକ ତତ୍ଵ ରହି। ରହିଛି ଲାଉ କେମିତି ସବଜି?
ଲାଉ ଏକ ଲତା ଜାତୀୟ ସବଜି ଏହା ସହଜରେ ହ ହଜମ ହଜମକ ଅ ମୋର
ହୁ।
ହଜମ ହୁଏ କଖାରୁ କଣ ରହିଥାଏ?
କଖାରୁରେ ଭିଟାମିନ୍ ଏ ଓ ତନ୍ତୁ ରହିଥାଏ। ଏହା ସ୍ୱାସ୍ଥ୍ୟ ପାଇଁ ଭଲ ମୁଢା କୋଉଠି ବଢେ।
ମୁୁଣା ମାଟି ତଳେ ବଢେ ଏହା ଏକ କନ୍ଧ ଜାତୀୟ ସବଜି କଲେରାର ସ୍ଵାଦ କେମିତି?
କଲରାର ସ୍ଵାଦ ପିତା ହୁଏ। ତଥାପି ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ। ସଜନା ଛୁଇ କାହିଁକି ପ୍ରସିଦ୍ଧ?
ଉ ସଜନା ଛୁଇଁ ଅନେକ ପୋଷାକ ତତ୍ଵ ରହିଥାଏ ଏହାକୁ ସୁପ ଓ ତରକାରୀରେ ବ୍ୟବହାର ଉ କରାଯାଏ। ପିଆଜ କଣ?
ପିଆଜ କ ଅନ୍ଦଜାତୀୟ ଅନ୍ଦଜାତୀୟ ସବଜି ଏହା ରନ୍ଧଣରେ ସ୍ୱାଦ ବଢ଼ାଏ ରସୁଣ ର ଉପକାର କଣ?
ର ଔଷଧୀୟ ଗୁଣରେ ଭରପୁର ଏହା ଶରୀର ରୋଗ ପ୍ରତିରୋଧ ଶକ୍ତି ବଢାଏ। ସିମ୍ କେଉ ଋତୁରେ ମିିଳେ?
ସିମ୍ ପ୍ରତ୍ୟତଃ ଶୀତ ଋତୁରେ ଅଧିକ ମିଳେ ଏହା ସ୍ଵାଦିଷ୍ଟ ଓ ପ୍ରୋଟିଷ୍ଟ ପୋଟିଷ ବିନ୍ସ କଣ?
ମିନ୍ସ ଏକ ସବୁଜ ସବଜି ଏହାର ପ୍ରୋଟିନ ଓ ତନ୍ତୁ ରହିଥାଏ। ଧନିଆ ପତ୍ର କାହିଁକି ବ୍ୟବହାର କରାଯାଏ?
ଧନିଆ ପତ୍ର ଖାଦ୍ୟର ସୁଗନ୍ଧ ଓ ସ୍ଵାଦ ବଢାଇଥାଏ।
ଆଉ କୋଶ୍ଚିିନ ହେଇ କରି କେମିତି ଲାଗିଲା?
ହୁଁ
କୋଶ୍ଚିନ୍ କରିକି କେମିତି ଲାଗିଲା?
ହଁ ଭଲ ଲାଗିଲା। ତତେ କେମିତି ଲାଗିଲା ହଁ ମଜା ଆସ ଲା ମତେ ବି
ଆଉ କଣ ଖାଇଥିଲୁ?
ରୁଟି ଭ ଭଜା ଖାଇଥିଲି। ତୁ କଣ ଖାଇଥିଲୁ?
ମୁଁ ଖାଇଥିଲି ରୁଟି ଅଣ୍ଡା ଆମ୍ଲେଟ।
ଆଚ୍ଛା।
ଆଉ ଖରାବେଳେ?
ଖରାବେଳେ କିଛି ତିଆରି ହେଇନି ତମର ତିଆରି ହେଇସାରିଲାଣି?
କଣ ତିଆରି କରିବ?
କଣ?
ଖରା ବେଳେ କଣ ତିଆରି ହବ?
ହରେ କଣ ତିଆରି ହବ ଜାଣିନି।
ବୋଉ ତିଆରି କରିବେ ବୋଧେ?
ହୁଁ।
ଆଉ ତମ ଭଉଣୀ? ତମ ଭଉଣୀ? ହ୍ୟାଲୋ ହ୍ୟାଲୋ।
ମୁଁ ଭଉଣୀ ସ୍କୁଲ ଯାଇଛି।
ଆସିନି?
ସ୍କୁଲ ଯାଇଛି।
ଏବେ ପର୍ଯ୍ୟନ୍ତ ଆସିନି?
ହ୍ୟାଲୋ ହ୍ୟାଲୋ।
ହଁ ମୁଁ କହୁଛି କି ସେ ଆସିନି?
ନ ସେ ଆସି